ବନ୍ଧୁ ନମସ୍କାର।
ହଁ ବନ୍ଧୁ ନମସ୍କାର, କଣ କରୁଛନ୍ତି?
ବନ୍ଧୁ ଶୁଭରାତ୍ରି।
ଶୁଭରାତ୍ରି ବନ୍ଧୁ। ଆଉ ମୁଁ କହୁଥିଲି କି, ମୁଁ କହୁଥିଲି ଆଜି ଆ ବର୍ଷାଟି ହେଇଛି ଆମ ଗ୍ରାମରେ ବହୁତ ଜୋରସୋରରେ ବର୍ଷା ଟି ଲାଗି ରହିଥିଲା। ଏବଂ କିଛି ସମୟ ପୂର୍ବରୁ ଛାଡିଲା ଏବଂ ମୋ ଆମ ଗ୍ରାମରେ ନିକଟସ୍ଥ ବିବାଘର ଥିଲା। ସେଠି ମୁଁ ଆଜି ଆଉ ମୋ ଗ୍ରାମର ଯୁବକ ମାନଙ୍କୁ ଧରି ଆଉ ଖାଇବା ପାଇଁ ଭୋଜି ଦେଇ ଯାଇଥିଲୁ। ଯେହେତୁ ଆମ ଗ୍ରାମରେ ଆପଣ ଜାଣିଥିବେ ତ, ସମସ୍ତ ଜାଗାରେ ଜଳପୂର୍ଣ୍ଣ ସେଥିପାଇଁ ଆମେ ଆମ ଦୁଇ ଚିକିଆ ଜାନୁ ନେଇହି ଆମେ ବାହାରି ଗଲୁ ସେଠି ଯାଇ ଗାଡି କୁ ସୁରକ୍ଷିତ ସ୍ଥାନରେ ରଖି ଆମେ ସମସ୍ତେ ଅ ଭିତରକୁ ଗଲୁ ଏବଂ ପ୍ରଥମେ ଯାଇ ଦେଖିଲୁ ସେ ଜାଗାଟିରେ ବନ୍ଧୁ ପୁରା କାଦୁଅ ଚାରିଆଡେ ଚତୁର୍ଦିକ ଏବଂ ପାଣି ଗୁଡା ଜମି ସେ ଗାଟିରେ ଛିିଆ ହେବାକୁ ସ୍ଥାନ ନାହିଁ ଏବଂ ଖାଇବା ତ ଦୂର କଥା ଆମେ ତଥାପି ଯେହେତୁ ସେଠିକାଠିକ ଯାଇଛୁ। ସେଠି ବସିକି ଆମେ ଖାଇଲୁ ଏବଂ ପାଣି ଜଣେ ବନ୍ଧୁ ଆମର ପଡିଲେ, ସେ ପାଣିରେ ଗୋଡ ପଡିଗଲା। ଖାଲ ଏତେ ବଡ ଥିଲା କି, ତାଙ୍କ ଗୋଡଟି ପୁରା ଅ ବୁଡିଗଲା। ସେଥିପାଇଁ ବନ୍ଧୁ ଏଠାରେ କିଛି ବ୍ୟବସ୍ଥା କରାଯାଇଥିଲା। ଆଉ ସେ ଯେହେତୁ ସେଟା ଖାଲ ଜାଗାଟି ସେଥିରେ ଯଦି ଆଉ ଜାଣିଛନ୍ତି ସେ ଲୋକ ଜାଣିଛନ୍ତି କି ଏଇଟା ବର୍ଷ ବର୍ଷା ଦିନ ବର୍ଷା ହବାର ସମ୍ଭାବନା ଅଛି ସେଥିପାଇଁ ସିଏ ଗୋଟେ ଉଚ୍ଚ ଜାଗାରେ କରିବା ଉଚିତ ଥିଲା ବନ୍ଧୁ
ବୁଝିଲି ବୁଝିଲି ବଧୁପଣନ୍ଧୁ ଆପଣ ଭୋଜିଉ କଣ ଖାଇଲେ ମତେ ଟେ କୁହନ୍ତୁ କଣ କଣ ଭୋଜି ଖାଇଲେ ମତେ ଟେ ଜାଣୁ
ଆଜ୍ଞା ବନ୍ଧୁ ପ୍ରଥମତଃ ସାଧାରେ ହେଇଥିଲା। ଭାତ ଡାଲି ଖଟା ଏବଂ ଘାଣ୍ଟ ଏବଂ ବିଭିନ୍ନ ପ୍ରକାରର ଗୋଟେ ମିଷ୍ଟାନ ହେଇଥିଲା ଏବଂ ଆଉ କିରି ହେଇଥିଲା ମାଛ ହେଇଥିଲା ଆମିଷରେ ମାଛଇଥିଲା। ଥିଲା ମାଂସଇ ଦୁଇ ପ୍ରକାର ମାଂସ ହେଇଥିଲା ଆ ଆଜ୍ଞା ସେଗୁଡିକ ଖାଇ ଆଉ ଏକରେ କିଛି ସମୟ ଦୂରତରେ ଥିଲା ସେଇଠି ଦୈିବର
ଆଜ୍ଞା ଆଜ୍ଞା ତାହେଲେ ଆପଣ ଏତେ ପ୍ରକାର ଆଜି ଖାଇଛନ୍ତି ବୁଝିଲେ।
ଆଜଞାୁନ୍ତୁ
ମୁଁ ମଧ୍ୟ ବନ୍ଧୁ ଆଜି ଏକ ମୋର ପୁରୁଣା ବନ୍ଧୁ ବୁଝିଲେ ଯାହା ସହ ମଧ୍ୟ ଛଅ ମାସ ହେଲା ଭେଟ ହୋଇନଥିଲା ସିଏ ଆଜି ତାଙ୍କ ଘର ଆମ ଘର ପାଖରୁ ପ୍ରାୟତଃ ପନ୍ଦରଶହ କିଲୋମିଟର ଦୂର ବୁଝିଲେ। ସେଥିପାଇଁ ମଧ୍ୟ ବହୁତ ଦିନ ହେଲା ଦେଖା ହୋଇନଥିଲା। ସେ ବର୍ତ୍ତମାନ ଆଜି ଆମ ଓଡିଶା କୁ ଆସିଥିଲେ ବୁଝିଲ।
ଆଜ୍ଞା!
ଏବଂ ଆମ ଚଣ୍ଡିଗଲ ଠାରେ ଆସି ମତେ ଫୋନ କରିଥିଲେ ଏବଂ ବହୁତ ଦିନ ପରେ ବନ୍ଧୁ ସହ ଦେଖା ହ ବହୁତ ଖୁସି ମଧ୍ୟ ଲାଗିଥିଲା। ତ ସେଥିପାଇଁ ଆମେ ଆଜି ମିଶି ରାତି ଭ ଭୋଜଳୟଟେ ତାଙ୍କର ମୋର ମିଶି କରିଥିଲୁ ବୁଝିଲି ଯାହା ଫଳରେ ବନ୍ଧୁତା ଆଉ ଟିକେ ବଢିବାର ସମ୍ଭାବନା ଅଛି ବୁଝିଲେ
ଆଜ୍ଞା
ଆଉ ବହୁତ ଦିନ ଆଣି ଆଜ୍ଞା ବହୁତ ଦିନ ଆଣି ଆଜ୍ଞା ଦେଖାହନଥିଲା ବୁଝିପାରୁଛଛନ୍ତି ନା ଯାହା ହଉଛି ମତେ ମତେ ମନେ ରଖିଥିଲେ ଏବଂ ଓଡିଶା ଆସି ପ୍ରଥମ ଫୋନ ମତେ କରିଥିଲେ ବୁଝିଲେ
ଆଜ୍ଞା
ତାଙ୍କର ମଧ୍ୟ ଅନେକ ସାଙ୍ଗ ଆମ ଓଡିଶାର ହେଲେ ସେ ପ୍ରଥମେ ମତେ କଲ କରିଥିଲେ। ଏବଂ ଆମେ ଦୁଇ ଜଣ ଯାଇ ଏକ ଭଲ ହୋଟେଲ ରେ ହଁ ଖାଦ୍ୟ ପ୍ରଦାନ କଲୁ ସେି ମଧ୍ୟ ମୋ ସହ ଆମିଷ ଖାଦ୍ୟ ଖାଇଲେ
ଆଜ୍ଞା
ଏଇଭଳି କଥା ଆଉ ବନ୍ଧୁ ତାଙ୍କ ସହ ମଧ୍ୟ ବହୁତ ଦିନ ପରେ ଦେଖା ହେଲା ବୋଲି ସେ କାନ୍ଦି ମଧ୍ୟ ପକଲେ ଏବଂ ମତେ କହିଲେ ତମେ ଭଲ ଅଛ ନା ନାଇଁ ମୁଁ ମଧ୍ୟ ତାଙ୍କୁ ପଚାରିଲି ବନ୍ଧୁ ତମେ କେମିତି ଅଛ ଏଭଳି ତାଙ୍କ ସହ ସାକ୍ଷାତ ହେଇଗଲା ଏବଂ ସିଏ ବର୍ ବର୍ତ୍ତ ମ ନା ଚାରି ଦିନ ଆମ ଚଡିଖୋଲରେ ରହିବେ ବୁଝିଲେ ତ ଚାରି ଦିନ ଯାକ ତାଙ୍କର ସ୍ଥିତିରେ ଯାହା ତାଙ୍କର ଅସୁବିଧା ତାହା ପୂରଣ କରିବା ମୋ ଦାୟିତଵ ବୁଝିଲେ
ଆଜ୍ଞା ବନ୍ଧୁ ଯେହେତୁ ଆପଣଙ୍କର ବନ୍ଧୁ ଆଉ ଆପଣ କୁହନ୍ତୁ ହଁ ମୁଁ କହୁଥିଲି ବନ୍ଧୁ କି ଆ ଆପଣଙ୍କର ବନ୍ଧୁ ଯୋଉ ଅଛନ୍ତି ଆମ ଗ୍ରାମରେ ସିଏ ମଧ୍ୟ କହୁଥିଲେ ସିଏ ବୋଧେ ଯାଇଥିଲେ ବୋଧେ ଆପଣଙ୍କ ସାଙ୍ଗରେ ଆଜ୍ଞା ସିଏ ମଧ୍ୟ କହୁଥିଲେ ଆପଣଙ୍କ ବନ୍ଧୁ ଆସିଥିଲେ ଆପଣ ଯାଇଥିଲେ ସେଠି ଖାଇଲେ ଏବଂ ଆପଣଙ୍କର ପୁରାତନ ବନ୍ଧୁ ସେଥିପାଇଁ ଆପଣଙ୍କର ବନ୍ଧୁତଵ ଆହୁରି ନିବିଡ ହେଇଗଲା ଏବଂ ଗଭୀର ହେଇଗଲେ ଆଉ ଆପଣ ବହୁତ ଦିନ ପରେ ଦେଖାଗଲେ ବହୁତ ଦେଖା ଗଲେ ସେଇଟା
ନାଇ ଆଜ୍ଞା ବନ୍ଧୁ ସେ ବହୁତ ଦିନ ପରେ ତ ଆସିଥିଲେ ଆସିଥିଲେ ବୁଝିଲେ ନା ସେ ମଧ୍ୟ କେବଳ ଆମ ଲାଗି ହିଁ ଆସିଥିଲେ ତାଙ୍କର କୌଣସି ପ୍ରକାର କାମ ନାହିଁ ସେ କେବଳ ସାକ୍ଷାତ କରିବା ପାଇଁ ଆମକୁ ଆସିଥିଲେ ଏବଂ ଭଲରେ ମଧ୍ୟ ସାକ୍ଷାତ ହୋଇଗଲା ବୁଝିଲେ ବନ୍ଧୁ
ହୁଁ ବୁ
ଏବଂ ଚାରି ଦିନ ମଧ୍ୟ ସେ ଅଛନ୍ତି ଆମେ ଯାହା ଫଳରେ ତାଙ୍କ ସହ ମଧ୍ୟ ବହୁତ ଜାଗା ବୁଲାବୁଲି କରିବି ବୋଲି ଭାବୁଛି ହେଲେ କୁହନ୍ତୁ ପାଠ ପଢା ଟି ମଝିରେ ରହିଯାଉଛି ଏବଂ କଲେଜ ଟି ମଧ୍ୟ ରହିଯାଉଛି ସେଠ ସେଥିପାଇଁ ଯେ ତାଙ୍କୁ ମଧ୍ୟ ଭଲରେ ସମୟ ଦେଇ ହେଉନାହିଁ
ଆଜ୍ଞା
ଆ ଆପଣ ତ ଜାଣିଛନ୍ତି ପାଠ ପଢା ବହୁତ ଆବଶ୍ୟକ ମଣିଷ ଜୀବନରେ
ଆଜ୍ଞା ଆଜ୍ଞା
ପାଠ ପଢା ବନ୍ଦ କରି କୌଣସି ପ୍ରକାର ତାଙ୍କୁ ଦେଖା କରିପାରିବି ନାହିଁ ବୋଲି କହିଦେଇକି ଆସିଛି ବୁଝିଲେ
ଆଜ୍ଞା
ବନ୍ଧୁ କୋଉଠି କ ଶବ୍ଦ ଆସୁଛି ଆପଣଙ୍କ ପାଖରୁ
ଆଜ୍ଞା ଆପଣ ଜାଣିଛେ ଆମ ଗ୍ରାମରେ ଆଜି ଗୋଟେ ବିବାହ ଅଛି ସେଥିପାଇଁ ସେଇ ପରଜାତ ସେମାନେ ଏଇ ଅ ଗତି କରି ଗଲେ
ଓଉ ହଉ ବନ୍ଧୁ ବୁଝିଲି ତ ବନ୍ଧୁ ଆପଣ ଗ୍ରାମରେ କେତୋଟି ବିବାହ ଗଲାଣି ଏ ଗତ ତିନି ଚାରି ଦିନ ଭିତରେ
ଆଜ୍ଞା ତିନି ଚାନି ଭିତରେ ତ ଆ ଦୁଇଟି ଏବଂ ଆଜି ଗୋଟେ ଅଛି ତିନୋଟି ଏଇ କିଛି ଦିନ ଭିତରେ ବିତିଗଲା ଏବଂ ବାହାର ଗୁଡିକ ଯେହେତୁ ଏଇ ବର୍ଷା ଋତୁରେ ହେଉଛି ସେଥିପାଇଁ ଆମକୁ ଟିକେ ଅସୁବିଧା ହଉଛି କାରଣ ଆମ ଗ୍ରାମର ଆପଣ ଯେପ ଯାଉଥେ ସେଠି ଟିକେ ଦୁର୍ବିଧା ହଉଛି
ଆଜ୍ଞା ଭାଇ ଭଲ ତୁ ସମ ବର୍ଷା ଦିନ ମାନେ ଟିକେ ଅସୁବିଧା ବୁଝିଲେୁନ୍ତୁ
ଆଜ୍ଞା
ବର୍ଷା ଦିନେ ମାନେ ଟିକେ କେତେଟା ଲାଗିବ ନାଚ ଗୀତ କରିବା ଇଚ୍ଛା ହେବ ନାହିଁ ବୁଝିଲେ ମୋର ମଧ୍ୟ ବଡ ବାପାଙ୍କର ପୁଅ ବୁଝିଲେ ଯାହାଙ୍କର ବାହାଘର ମଧ୍ୟ ନଅ ତାରିଖ ବୁଝିଲେ
ଆଜ୍ଞା
ଆପଣ ମଧ୍ୟ ଯିବେ ଆପଣଙ୍କ ଘରକୁ ମଧ୍ୟ ଆମେ କାର୍ଡ ନିଶ୍ଚୟ ପଠେଇବୁ ବୁଝିଲେ
ଆଜେ ବନ୍ତ
ହଁ ଆପଣ ମଧ୍ୟ ଆମ ଭାଇ ବାହାଘରରେ ଯାଇ ଉପସ୍ଥିତ ରହିବେ ଏବଂ ବରଯାତ୍ରୀ ମଧ୍ୟ ଯିବେ ବୁଝିଲେ
ଆଜ୍ଞା ହନ୍ତ ନିଶ୍ଚିନ୍ତ
ଭୋଜି ମଧ୍ୟ ଖାଇବାକୁ ଆସିବେ ଆପଣ ସହ ପରିବାର ସହ ବୁଝିଲେ
ଆଜ୍ଞା ବନ୍ତୁ
ଆଉ ନଅ ତାରିଖ ବାହାଘର ଟେ ରହିଲା ବୁଝିଲେ
ଆଜ୍ଞାୁ
ଏବଂ ତେର ତାରିଖ ଦିନ ଆମର ଚତୁର୍ଥୀ ମେଣ୍ଡ ପଡିବ ଯାହା ଫଳରେ ଆମ ଭୋଜି ସେଇଦିନ ଆମେ ଦବୁ ବୁଝିଲେ
ଆଜ୍ଞା ହନ୍ତୁ
ତ ଆପଣଙ୍କୁ ମଧ୍ୟ ଆମ ତରଫରୁ ଏକ ସୌଭାଗ୍ୟ ମନ ମାନେ କଣ ଉପଦେଶଟି ରହିଲେ ଆପଣ ଆସି ପହଞ୍ଚିବେ ବୁଝିଲେ
ଆଜ୍ଞା ନିଶ୍ଚିତ ହୁଅନ୍ତୁ ଆପଣ ଯେହେତୁ ଆପଣଙ୍କର ଭାଇ ମାନେ ମୋର ମଧ୍ୟ ଦଇ ମାସରେ ଭାଇ ହେବେ ସେଥିପାଇଁ ମୁଁ ଆପଣ କହିଲେ ଯେହେତୁ ଖୁସି ଲାଗିଲା ମୁଁ ମଧ୍ୟ ଯାଇ ଆପଣଙ୍କର ଖୁସିରେ ସାମିଲ ହେବି ଏବଂ ଅ ଆପଣଙ୍କର ଆହୁରି ଖୁସିଟିକୁୁ ଅଧିକ କରିବାକୁ ଚେଷ୍ଟା କରିବ।
ଆଜ୍ଞା ତ ବନ୍ଧୁ ଆପଣ ତ ଜାଣିଛନ୍ତି ସେଥିପାଇଁ ଆମ ବାହାଘର ପାଇଁ ବୁଝିଲେ
ଆମେ ମଧ୍ୟ ବହୁତ ବ୍ୟସ୍ତ ରହୁଛୁ ବୁଝିଲେ ବନ୍ଧୁ।
ଆଜ୍ଞା ବନ୍ଧୁ।
ବ୍ୟସ୍ତ ରହୁଛୁ ଏବଂ ଆଜି ମଧ୍ୟ ଡିଜେ ଗାଡିଟି ବୁଝା ଗଲା ବୁଝିଲେ। ଏକ ଡିଜେ ଗାଡି ମଧ୍ୟ ତିରିଶ ହଜାର ଟଙ୍କା ନବ ତାକୁ ମଧ୍ୟ ଆଡଭାନ୍ସ ପନ୍ଦର ହଜାର ଟଙ୍କା ଦେଇ ଡିଜେ ଗାଡିଟି ମଧ୍ୟ ବୁକ୍ କରିଦେଇଛୁ।
ଆଜ୍ଞା ଆଜ୍ଞା।
ଏବଂ ଏକ କାର ଗାଡି ଯାହାକି ଏକ ଲମ୍ବା ଗାଡି ଆମର ଦ କାର ଥିଲା। ସେଇଭଳି ଗାଡି ମିଳୁ ନଥିଲା ଏବଂ ଆଜି ମ ଗାଡି ସହ କଣ୍ଟାକ୍ଟ ହେଇଗଲା ଯାହାକି ସେ ପନ୍ଦର ହଜାର ଟଙ୍କା ନବ ବୁଝିଲେ। ଆମ ଭାଇ ବାହାଘରଟି ଜାରେକା ଗ୍ରାମରେ ଲାଗିଛି ବୁଝିଲେ।
ଆଜ୍ଞା ବନ୍ଧୁ।
ତ ସେଥିପାଇଁ ଟିକେ ଦୂର ବାଟ ହେଇଯିବାରୁ କାର ବାଲା ଟି ପନ୍ଦର ହଜାର ଟଙ୍କା ନେବ ବୋଲି କହିଛି ବୁଝିଲେ।
ଆଜ୍ଞା ଆଜ୍ଞା।
ତ ଆଗକୁ ଆମେ ହଜାର ଟଙ୍କା କମେଇକି ଚୋଉଦ ହଜାର ଟଙ୍କା ଦେବୁ ବୋଲି ଭାବିଛୁ। ଏଇଭଳି ସବୁ ଘରେ ବୈଠକ ଥିଲା ବାହାଘରରେ କେମିତି କଣ ହବ ଶାନ୍ତି ଶୃଙ୍ଖଳା ରହିବ ଗ୍ରାମବାସୀ ଯେମପରିକି ଝଗଡା ଝାଟି ନ କରିବେ ବୁଝିଲେ କି। ଏବଂ ମଦ୍ୟପାନ କରୁଥିବା ଲୋକଙ୍କୁ ନବା ନାହିଁ। ଏସବୁ ପ୍ରକାର ବନ୍ଧୁ ଆଉ ବ୍ୟବସ୍ଥା ଘର ଭିତରେ କଥାବାର୍ତ୍ତା ଚାଲିଥିଲା ବୁଝିଲେ। ହଁ ମୁଁ ତ ମଧ୍ୟ ଆଜ୍ଞା
କହୁଥିଲି ଆପଣ ଯୋଉ ଡିଜେ ଗାଡି ବୁଝିଛନ୍ତି କିମ୍ବା ଆ ଆପଣଙ୍କର ରାତ୍ରି ବାହାଘର ବୋଧେ?
ଆଜ୍ଞା।
ଆଜ୍ଞା ସେଥିପାଇଁ ଆପଣ ପୋଲିସଙ୍କ ପରାମର୍ଶ ଆଣିଛନ୍ତି?
ଶୁଣନ୍ତୁ ବନ୍ଧୁ ଆମେ ଯୋଉ ଗ୍ରାମ ମାନେ ଆମର ତ ଡିଜେ ଗାଡି ଯିବ କୋଉଠିକି କହିଲେ ଝିଅ ଘରକୁ ବୁଝିଲେ ଯାହାକି ସମସ୍ତଙ୍କ ବାହାଘରେ ଯାଏ ତ ଆଜ୍ଞା ଆମେ ସେଇ କଥା ପଚାରିଥିବାରୁ ଝିଅ ଘର ଲୋକ କହିଥିଲେ ଯେ ତାହା ପଣ ଆଣିବେ ନାହିଁ। ଆମେ ମଧ୍ୟ ପୋଲିସ ପାଖରୁ ଲେଖା ପଢା କରି ଆଣିବୁ। ଯାହାକି ଝିଅ ଘର ଲୋକଙ୍କର ଦାୟିତ୍ୱ ବୁଝିଲେ। ତ ସେଥିପାଇଁ ଆମେ ମଧ୍ୟ ଆଜ୍ଞା ସେଥିପାଇଁ ଆମେ ଏତେଟା କିଛି ମୁଣ୍ଡ ପୁରୋଉନାହୁଁ କାରଣ ସିଏ ତାଙ୍କ କଥା କହିଲେ ସେ ତାଙ୍କ ମାନେ ତାଙ୍କ ମୁଣ୍ଡକୁ ନେଇଗଲେ ସେ ଦାୟିତ୍ୱ ଟି ତ ସେଥିପାଇଁ ଆମେ ଅଧିକ କିଛି ସେ ବିଷୟରେ ଭାବିନୁ। ହେଲେ ଯଦି ସିଏ ପ ପରବର୍ତ୍ତୀ ସମୟରେ କହିଲେ ଯେ ଆମେ ଏହା ପାରିବୁ ନାହୁଁ। ତାହେଲେ ଆମେ ନିଶ୍ଚୟ ପୋଲିସ ପରିମିର୍ଶନ ମଧ୍ୟ ଆଣିବୁ।
ଆଜ୍ଞା ଆପଣ ପୋଲିସ ପରାମର୍ଶ ମଧ୍ୟ ଆଣିବେ ଆପଣ ସେଟା ମୁ ଅ ଠିକ ଖୁ ଖୁବ ଭଲ କାମଟେ କଲେ କାରଣ ପୋଲିସ ମାନଙ୍କ ପରାମର୍ଶ ନ ଆଣି ଆପଣ ଯଦି କରିବେ ଏବଂ ଆପଣଙ୍କର କିଛି ଉଚ୍ଚ ଶବ୍ଦରେ ଅ ଅ ଯୋଉ ବାଦ୍ୟ ଯନ୍ତ୍ର ଯ ବଜେଇବେ ତାହେଲେ ଆ ସେଥିପାଇଁ ଅ ଆପଣଙ୍କୁ ପୋଲିସ ମଧ୍ୟ ନବାର ସମ୍ଭାବନା ସେଥିପାଇଁ ଆପଣଙ୍କର ଯେତେ ଶୀଘ୍ର ହବ ଯଥା ଶୀଘ୍ର ଆପଣ ବା ବାଦ୍ୟ ଯନ୍ତ୍ର ଗୁଡିକୁ ବନ୍ଦ କରିଦେବେ ଏବଂ ଏଠୁ ବରଯାତ୍ରୀ ବହୁତ ଖୁବ ଶୀ୍ର ଘ୍ର ଜଲଦି ବାହାର କରିଦେବେ କାରଣ ଯଦି ଅତି ରାତ୍ରି ଅଧିକା ହେଇଗଲା ସେଥିପାଇଁ ଅ ପୋଲିସଙ୍କ କଡା ନିୟମ ଅଛି କି ଆ ରାତ୍ରି ଅଧିକାଂଶ ରାତି ପରେ ଆ ଲୋକମାନେ ଯେହେତୁ ଶୋଇପଡିଥିବେ ସେଥିପାଇଁ ଆପଣଙ୍କୁ ଅ ପରାମର୍ଶ ନେଇକି ଅଧିକାଂଶ ରାତି ପର୍ଯ୍ୟନ୍ତ ବଜେଇବେ ଏବଂ ଉଚ୍ଚ ଶବ୍ଦରେ ବଜେଇବେ କାରଣ ବହୁତ ଆ ହୃଦୟ ହୃଦ ରୋଗୀ ଏବଂ ବିଭିନ୍ନ ପ୍ରକାର ରୋଗର ଲୋକ ଅନ୍ ସେଥିପାଇଁ ସେଥିପାଇଁ
ତା ପ୍ରତି ମଧ୍ୟ ଆମେ ବିଶେଷ ଧ୍ୟାନ ମଧ୍ୟ ଦେଇ ଚୁକୁଥିଲେ ଯାହା ଫଳରେ ଝିଅ ଘର ଲୋକ କହୁଥିଲେ ଯେ ଆଜ୍ଞା ମାନେ ଭାଉଜ ଘର ଲୋକ ଯିଉ କହୁଥିଲେ ଯେ ବୁଝିଲେ।
ଆଜ୍ଞା ଆଜ୍ଞା।
କାରଣ ଏବେ ଝିଅ ଘର ଲୋକ କହିବା ଭୁଲ ହେବ କାରଣ ଆମ ବାହାଘର ଟିକେ ଠିକ୍ ହେଇଗଲାଣି ଆଗାମୀ ଦିନରେ ତାଙ୍କୁ ଆମେ ଭାଉଜ ରେ ହିଁ ଡାକିବାକୁ ପଡିବ ବୁଝିଲେ।
ଆଜ୍ଞା ଏବେଠାରୁ ଅଭ୍ୟାସ କରୁଛନ୍ତି ଆଉ।
ଆଜ୍ଞା ଏବେ ଠାରୁ ମଧ୍ୟ ଭାଉଜ ଡକିବା ପାଇଁ ପଡୁଛି। ଆମେ କହିବା କଥା ଯେ ଭାଉଜ ଘର ଲୋକ ମଧ୍ୟ ସେଥିପ୍ରତି ବହୁତ ଧ୍ୟାନ ଦେଇଛନ୍ତି ଜଣାଉଥିଲେ ଆମକୁ ବୁଝିଲେ।
ଆଜ୍ଞା।
ମଧ୍ୟ ନିକଟସ୍ଥ ପୋଲିସ ଥାନା ଜାରେକା ପୋଲିସ ଥାନା। ଯାହାକି ତାଙ୍କୁ କହିଛି ଏଗାରଟ ରୁ ସାଢେ ଏଗାରଟା ପର୍ଯ୍ୟନ୍ତ ଶେଷ ସମୟ ଦିଆହଇଛି ବୁଝିଲେ। ତା ଭିତରେ ଆପଣ ବରଯାତ୍ରୀ କିପରି ସାରିବେ ତାହା ତମ ଦାୟିତଵ ନଚେତ୍ ଆମେ କାର ମାନେ ସେ ଏକ ଆକ୍ସନ ନେବେ ଆଉ। ବୁଝ ଏଇଭଳି କଥା ହେଛି ଆମେ ସବୁ ବନ୍ଧୁ ଶୁଣନ୍ତୁ। ବର୍ତ୍ତମାନ ଟିକେ ରଖୁଛି ବୁଝିଲେ ଆମେ ସେ ବିଷୟରେ ପରେ କଥା ହେବାଧୁ ବୁଝିଲେ।
ଆଜ୍ଞା ନମସ୍କାର। ଅମଘା ଅମୁଘା ର